ହଉ। ହାଲୋ।
ହାଲୋ।
କଣ କରୁଚୁ?
ବସଚି।
ଆଉ କଣ ଖବର?
ଭଲ।
ଏ ଆଜି ମୁଁ ଗୋଟେ କଥା ଶୁଣିଲି ଆ ଏନଗେଜମେଣ୍ଟ ହେଇଗଲା ବେ?
ଆର
କେମିତି କହିବି। ଦର୍ପଣ ରେ ଭଲ ପାଉଥିଲା। ୟା ସାଙ୍ଗ କଣ? ଆମ ସାଙ୍ଗ ନୁହଁ ଆମଠାରୁ ବଡ।
ଉଁହୁଁ।
ତତେ ଡାକିନଥିଲେ।
କଙ୍ଗ
ତତେ ଡାକି ନଥିଲେ କି?
ନା।
ଭୋଜିିଲସ କଲୁ ଆଉ।
ହୁଁ ଯାଇଥିଲି। ଆଜି ଭୋଜି ଖାଇବାକୁ।
କୁଆଡ଼େ?
କଣ୍ଟି ଗଡିଆ।
ଓ କଣ୍ଟିଗାଡ଼ିଆ ମୋ ଜୁନିୟର ଘର। ଡାକିଥିଲା ମତେ ତା ଭଉଣୀ ନିର୍ବନ୍ଧରେ କିନ୍ତୁ ମୁଁ ଗଲିନି। ଏଉଠି ଏକିଟ ଯାଇପାରୁନି କ କଣ୍ଟି ଗାଡ଼ିଆ କଉଠି?
ହୁଁ ହୁଁ।
ଆଉ କଣ ଖାଇଛୁ ଆଜି ତମର କଣ ହେଇଛି ଖାଇବାକୁ?
ଆମର ହେଇଛି ମାଛ ଅଣ୍ଡା
ସେଦିନ ମଟନ ମଟନ କହୁଥିଲୁ। ଆଜି ବା ଶୁକ୍ରବାର ହେଲା କି ଆଜି।
ଆଜି ଶୁକ୍ରବାରରେ ମାନେ ମମି ନଥିଲା।
ହୁଁ।
ତାପରେ ମୁଁ ତ ସେଠିକି ଯାଇଥିଲି। ତାପରେ ଖାଇକି ଆସିକି ପୁଣି ଥରେ ଏଇଠି ଖାଇଥିଲି।
ପ ଏତେ ଖାଉଛିୁ ମୋଟା କାହିଁକି ହଉନୁ?
ଟିକେ ନା କରୁ ନାଇଁ କି ଅଧିକ ସେଟା ଟିକେଲନି ଟିକେ ଆଉ ଭଲ ଲାଗୁନି ସେ ଯ ଦି ତିନି ଦିନ
ଉଁୁ।
ଟିକେ ଖାଇଲା ବେଳକୁ ଆଉ ଇଚ୍ଛା ହଉନି। ବାହାରେ।
ଆମର ଆଜି ଆମର ବି ଆଜି ଦିନରେ ଅଣ୍ଡା ଆମଲେଟ୍ ହେଇଥିଲା ପଖାଳ ଖାଇଥିଲି। ଏଇକିନା ବାପା କଲର ବାଳ ଆଣିଥିବେ। ରୁଟି ଚିକେନ। କଶା। ଖରାବେଳେ ଥିଲା ପଖାଳ ଅଣ୍ଡା ଆମଲେଟ।
ଓକେ।
ପକାଳ ମ୍ୟାଗି। ତା ପରେ ପଚା ଦେ କାଲି କଣ ଖାଇଥିଲି?
ନା ଛଅଟା ବେଳେ।
ଛ‌ଅଟା ବେଳେ କିଛି ଖାଇନଥିଲି ଭୋକ କରୁଥିଲା ଗୋଟେ ଗୋଟେ ବିସ୍କୁଟ ଖାଇଥିଲି।
ହୁଁ ହୁଁ।
ମାନେ ପୁରା ଗୋଟେ ପ୍ୟାକେଟ୍ ନୁହଁ ବି ଗୋଟିଏ। ହଉ।
ଆଉ।
ଆଉ କଣ ଜାଣିଛୁ ଆମ ଗାଁରେ ଗୋଟେ ଝିଅଟେ ପଳେଇଛି ତା ଭିଣେଇ ସହିତ। ବୋଉ ସିଏ ଯାଇଛି ଆମ ଗାଁ ଲୋକ ଯେତେ ଯାଣିନଥିବେ। ମୁଁ ଏପଟରେ ବୁଲି ବୁଲି ସମତ କହିସାଇଲିଣି। ଉ କେତେ ଦିନ ହେଲାଣି ଆମ ଝିଅ ସାଙ୍ଗର ମାନେ ମୋ ତଳେ ଯିଏ ତା ସାଙ୍ଗର। ପ୍ଲସ ଟୁ ସେକେଣ୍ଡ ଇୟର ହେଲା। ଛୋଟ ଛୋଟ ପିଲା କେତେ ସାହସ ପୁଣି ନିଜ ଭେଣେଇବେ ନିଜର।
ନିଜ ଭିଣେଇ ଭାଉ ନି ହଁ ଥରେ ଯାଇଥିଲା ସ୍କୁଲ କଲେ ସାଇକେଲ ଥୋଇଦେଇ ପଳେଇଥିଲା। ତା ଭିଣେଇ ପାଖରେ ପଇସା ଫଇସା ନଥିଲା ବୋଧେ? ଗାଡ଼ି ବିକିଦେଲା ଗାଡ଼ି ବିକି ଆକୁ ନେଇକି କୋଉଠି ତିନି ଦିନ ରଖିଥିଲା। ତାପରେ ସବୁଠୁ ଯେତେବେଳେ ନେଇକି ଯାଇଛନ୍ତି ତାଙ୍କ ଘରକୁ ତାଙ୍କ ଘର ଲୋ ଆଙ୍କ ଘରକୁ ଫୋନ କରି କହିଲେ। ଯେ ଏମିତି ଏମିତି ସେ କଣ କହିଲ? ଆମ ଘର ପଛପଟ ଜଣଙ୍କର କିଛି ପିଲାପିଲି ନଥିଲା ତ ସିଏ ତାକୁ ଝିଅ କରିକି ଆଣିଥିଲେ।
ଓ ହୋ।
ଆମ ଘର ସାମ୍ନାରେ ତାଙ୍କ ଘର ଆମ ଘର ପଛ ପଟୁ ସେ ଝିଅ ହେଇଯାଇଥିଲା। ଏଠି ତାର ସବୁ ଇଚ୍ଛା ପୁରା କଲା ପରେ ବି ସେ ମିଛରେ କୁହେ ବି? ମତେ କେହି କିଛି ଦଉନାହାନ୍ତି ଇଏ କରୁନାହାନ୍ତି।
ଦେଖିଲାବେଳୁକୁ ପଳେଇଲା ଆଉ। ତା ଭାଇହରିକା ଯାଇଥିଲେ ଫେରେ ଗାଆଁ ର ଝିଅ। ଏ ଗଲାଣି କେତେ ଦିନ ହେଇଗଲାଣି ସାବିତ୍ରୀ ପୂର୍ବରୁ।
ଉଁ। ଏଜେ କେତେ ତାର?
ବା କହୁଛି ଆମ ଝିଅ ସାଙ୍ଗର। ପୁଅ ଟା ପୁଅ ଟା ବହୁତ ବଡ ହବନ ନା ମାନେ ତା ବଡ ଭଉଣୀ ପଳେଇଥିଲା। ସେ ପୁଅଟା ସହିତ। ଇଏବି ପଳିଲା ସେ ସେଇ ପୁଆଟା ସହିତ ଅଲଗା ନୁହଁ। ପଳେଇଲା ପରା ଚାଞ୍ଚଲ୍ୟ ସୃଷ୍ଟି କଲା ଆମ ଅଞ୍ଚଳରେ। ଥରେ ଯାଇଥିଲା ତାକୁ ନେଇକି ଇଏ ଆଇଲେ କହିଲା ମୁଁ ଯିବିନି ତମ ସହିତ ମାନେ ତାଙ୍କ ଘର ଲୋକ ଯାଇଥିଲେ। କହିଲେ ମୁଁ ଯିବିନି ତମ ସହିତ। ମୋ ଭାଇ ସହିତ ଆଇଛି ଭାଇ ସହିତ ଯିବି। ଭାଇ ଆଣିଲେନି ନିଜ ଭାଇ ମାନେ ଯାଇଥିଲେ ନେଇକି ଆଇିଲେ। ଚାପୁଡ଼ା ମାନେ। ମାଡ ଖାଇଲା ତାପରେ ପୁଣି ଦି ତିନି ଦିନ ହେଇନି ପୁଣି ପଳେଇଲା।
ପିଲାଟା ଘର କୋଉଠି?
କୋଉ ପିଲାଟା ମୁଁ ଜାଣିନି? ମୁଁ କେବେ ସେମାନଙ୍କ ସହିତ ମିଶିନି। ଖାଲି ଏତିକି ଜାଣିଚି ଝିଅ ତାଙ୍କ ଘର ଆମ ଘର ଆଗରେ ତାକୁ ଯିଏ ଝିଅ କରି ନେଇଥିଲେ ସେ ଆମ ଘର ପଛପଟେ ମୁଁ ଆଗରୁ ଭାବେ ସେ ତାଙ୍କ ଝିଅ ବୋଲି ସେ ଗଲା ପରେ ମୁଁ ଜାଣିଲି ଯେ, ଏଇ ୟାଙ୍କ ଝିଅ। ଆଗରୁ ବି ସେମିତି ଗୋଟେ କେସ୍ କରିଦେଇଥିଲା ସେ ମାନେ ସେଇ ଭେଣେଇ ହବ ସିଏ ଆମ ଗାଁରେ ରହୁଥିଲେ ନା ଆମ ଗାଁରେ ରହୁଛନ୍ତି କଣ ତାଙ୍କ ବାପା ଯିଏ ମୋ ବଡଭାଇ କିଏ ରହିବ ସିଏ ତା ଶାଶୁ ଘର ଛାଡିକି ଆସି ଆମ ଗାଁରେ ରହୁଥିଲେ। ତାଙ୍କ ସ୍ୱାମୀ ଅଟୋ ଚଲାନ୍ତି, ତାଙ୍କ ସହିତ ବି ଇଏ ଧରା ପଡ଼ିଥିଲା ଧରା ପଡ଼ିଥିଲା ପୁରା ଝଗଡ଼ା ହେଇଥିଲା ଜୋରରେ ସେ ବି ଭିଣେଇ ହବ ଏ ହିସାବରେ ଏଇ ତା ନିଜ ଭିଣେଇ।
ହୁଁ ହୁଁ।
ପୁରା ବଢ଼ିଆ କେଶ୍ ଏମିତିଆ କଥା କେବେ ଶୁଣି ନଥିବୁ।
ଏଇଠି ଯିଏ ଚାକିରି ପାଇଗଲାଣି କହୁନଥିଲି।
ହଁ।
ହ ସେମାନେ ତା କେସ ଶୁଣିଲେ ତୁା ପୁରା ଓହଳି ପଡିିବୁ।
କଁ?
ଏଇଠି ଯଉ ସାଇଡ ଘର ଯୋଉ
ହଁ ହଁ ହଁ। ମେଡିସିନ ଯିଏ ସେ ପା ତମ ଘର ପାଖ ଭଡା ନେଇକି ରହୁଛନ୍ତି?
ନାଁ ଗାୟତ୍ରୀ ମାଉସୀ ହଟି
ଓ ହୋ
ତା ଏଜ କେତେ ବହୁତ ବଡ ହେବେ ହେଲା। ୟେ ପିଲାଟା ଆମ ଏଜର, ହେଲା
ହୁଁ
ସେ ଆମର ଦିଜଣ ଚଲେଇଛନ୍ତି ସେଇଠୁ କିଏ ଜଣେ ଚାକିରିୀ ପାଇଗଲା, ହେଲା।
ହୁଁ।
ସେ ଯାହାବି ହେଲେ ଖୁସି ହବନା ନାଇଁ
ହଁ।
ଏଠୁ ଶୁଣିି ହସିବୁ ତୁ ଖାଲି ଆଉ କିଛି ନାଇଁ
ସେଉଠୁ ସେଉଠୁ କଣ ହେଲା?
ହୁଁ ତାପରେ ତାଙ୍କର ଚାଲିଛି ତାପରେ ସେ ପୁରା ଝିଅତ ପୁରା ସିରିଏସ ହଁ ହୁଁ ନା
ବଢିଆ ଏମିତି ସବୁ କହିବା କଥା ନୁହଁ ଆମ ପୁଅବି ସେମିତି ଜଣଙ୍କ ସହିତ କଥା ହଉଥିଲା ମୋ ପିଇସି ପୁଅ
ହୁଁ ତା ସହିତ କିନ୍ତୁ ସବୁ କିଛି ଇଏ
ଆଉ ମୋ ମୋ ପିଇସି ପୁଅ ଜଣଙ୍କ ସହିତ କଥା ହଉଥିଲା ସେ ଝିଅଟା ବି ତାକୁ ମାନେ ଏବେ ରିସେଣ୍ଟ ମାନେ ଏବେ ଏଇ କାଲି ପହରଦିନ କଥା ସେ ଝିଅଟା ତାଙ୍କ ଘରେତ ଧରା ପଇଲା ପଇଲା ସିଏ ଆମ ପୁଅ ମନା କଲା ଯେତେବେଳେ ଧରାପଡ଼ିଲା ମାନେ ବହୁତ ବହୁତ ବଡ ଇଏ ହେଇଯାଇଛି ସେ ଫୋନ ଫୋନ କଲେ ଘରକୁ ବୁଝେଇଲେ ପାଟିକଲେ ତାକୁ ବୁଝେଇଲେ ପିଇସାଙ୍କଟସହିତ କଥା ହେଲେ ସମସ୍ତେ ଏମିତି ମାନେ କଥା ଟା ପୁରା ଚାଇିଆଡୁକୁ ହେଇଗଲା ତାପରେ ଧ ମାନେ ଆମ ପୁଅର ଟିକେ ମନଦୁଃଖ ହେଲା ତେଣୁ ସମସ୍ତେ ଜାଣିଥିଲେ ସମସ୍ତେ ଏତେ ସି ଚାହୁଁ ନଥିଲା ଘର ଲୋକଙ୍କ ଇଏଟା ତଳୁକୁ କରିବାକୁ ସେ ଝିଅକୁ ବୁଝେଇଲେ ଆମେ ବି କଥା ତାମାନେ ଯେତେବେଳେ ମୁଁ ମୋ ଲାଇଫରେ ସେଟଲ ହେଇଯିବି ମୁଁ ସେତବେଳେ ତୋ ସଇତ ଏମିତି ନାହିଁଯେ ବିଲିକୁଲ କଥାହେବାନି ଏମିତି କଥାହବାନି ଆଉ ଯିଏ କିନ୍ତୁ ବାରବାର ଫୋନ କଲା ମେସେଜ କଲା କଲକଲା ବାରବାର ତାପରେ ତ ଇଏ କଥା ହେଲା ଯାହାବି ହେଲେ ଗୋଟେ କଥା ହେଇଛି ମାନେ ଗୋଟେ ଅଟଚମେଣ୍ଟ ରହିଛି ନା ସେ ଝିଅ ଘର ବୁଲୁଥାଉ ବାଡା ବାଡି କରିଚନ୍ତି କି କଣ ସିଏ ମେସେଜ କଲା ତମେମତେ ଭୁଲିଯାଅ ଆର ଯୋଉ କାନ୍ଦ ଦେଖିବୁ ଆକ୍ସିଡେଣ୍ଟ ପରଠାରୁ ତାକୁ ସେ ଯାହା ମାଗିଛି ତା ଆଗରେ ସେୟା ଥୁଆ ହେଇଛି କିଛି କମି ରହିନି ଏଇ ଜିନିସଟା ଯେତେବେଳେ ସେ ଘରେ ଜଣେଇଥିଲା ନା ତାକୁ ସେଇଟା ଖରାପ ଲାଗିଲା ଆଉ ଘର ଲୋକ ସବୁ ଡରି ଗଲେ ଛୋଟା ପିଲା ଇଲା ମୁଣ୍ଡକୁ କଣ ଗୋ ଉଠ କଣ ନାହି କଣ କରି ଦବ ଯଦି ଏ ଆଯି କାଲି ଦୁନିଆ ଯାହା।
ସେଟା ବି ତ ଠିକ।
ଏଇ ଆ ସେଇଥି ଲାଗି ମୋ ପିଇସି ଆଈଥାନ୍ତା ଆଉ ଆସିବନି। ଏବେ ଖାଲି ସବୁ ନଜର ତା ଉପରେ ନ ଜଗିଲେ ହବନି ଛୋଟ ବୋଲି ତାର ମାନେ କ ଆମକୁ ଲାଗେ ତା ବେଳା ଖରାପ କେବେ ତାରଫିନ ପିଇଦେଇଛି କେବେ ଗଡିଆରେ ଡେଇଁ ପଡିଛି ମାନେ ଛୋଟବେଳୁ ଏତେ ଚଗଲା ଥିଲା ସେ
ହୁଁ ହୁଁ
ତାର ପଚାରିଲା ଏଇଟା କଣ ପିଲା କହିଲେନି କହିଲେ କିଛି ନୁହଁ କହିକି ଥୋଇଦେଲେ ଉପରେ ସେ ତାର ତା ମନରେ ଗ ସେଟା କଣ ଆଉ ଭାବିଛି କିଛି ଗୋଟେ ଖାଇ ସେତେବେଳେ ଖାଉଥିଲା କଣ ବନବିଟା ଆଉ କମ୍ପଲାନିର ପିଉଥିଲା ସେ ଭାବିଛି ସେମିତି ଗୋଟେ କିଛି ଜିନିଷ ବାପା ହେରିକା ଖାଇବା ଆଣିକି ରଖିଛନ୍ତି ମତେ ଦଉନାହାନ୍ତି ଆଉ ଥୁଆ ହେଇଛି କେହି ନାହାନ୍ତି ସେ ଘର ଭିତରେ ତ ସେ ଡବା ଆଣିକି ତାରପିନ ପିଇ ଦେଇଛି। ଇଏ ବି ଯେତେବେଳେ ଚିଲେଇଛି ପୋଡ଼ିଚି ପେଟତଳେ ଚିଲେଇଚି ସେତେବେଳେ ଜାଣିଲେ ସମସ୍ତେ କି ପିଚି ତାଲପି ଆଉଥରେ କହିଲା ଗଡିଆରେ କଇଁଚ କହିକି ଡେଇଁପଇଲା ଗଡିଆକୁ। ବହୁତ ଚଗଲା ଥିଲା।
ହୁଁ ହୁଁ। ଯଉ କଣ କହନି?
ର ମୁଁ ରଖୁଛି ତତେ ଟିକେ ଛାଡ଼ି ଫୋନ୍ କରୁଛି ହେଲା।
ହଉ।